ହ୍ୟାଲୋ।
ହ୍ୟାଲୋ ହଁ ଜୟ ଜଗନ୍ନାଥ ଭାଇ। ହାଲୋ।
କଣ କରୁଛନ୍ତି?
ଆଜ୍ଞା। ଏଇ ବର୍ଷା ହଉଚି ବସିଚି ଆଉ। କହିଲି ବର୍ଷା ହଉଚି ବସିଚି ଆଉ।
ଆଜ୍ଞା ଆଜ୍ଞା। ଓ ଆମରି ଆଜ୍ଞା ବର୍ଷା ହଉଚି ଆଉ ବସିଚି ଆଉ।
ଓହୋ, ଜୋର ହଉଚି ନା ଏଇ କମ୍ କମରେ ବର୍ଷା ଝିପଝିପ ହଉଚି?
ନା ଆଜ୍ଞା ଜୋର ବହୁତ ଜୋର ହଉଚି ଆଜ୍ଞା।
ଓ ହଁ ଆଉ ଚାଷ ବାସ ଆରମ୍ଭ କଲେଣି ଘରେ?
ଆଜ୍ଞା ଆଜ୍ଞା ଆମର ଚାଷ ବାସ ତ ହେଇଚି ଆଜ୍ଞା ଲାଗିଛି। ଏଇନା ତ ଧାନ ଲାଗିଆ ଇଏ ଧାନ ଲାଗିଚି ଆଉ।
ଆଚ୍ଛା ଆଉ କଁ କରୁଛନ୍ତି କଁ କରନ୍ତି ଆପଣ?
ଆଜ୍ଞା ମୁଁ ଏବେ ପାଠ ପଢୁଚେ ଗୋଟେ ଗୋଟେ ଛାତ୍ରଟେ। ଆଜ୍ଞା, ଆଜ୍ଞା ଆପଣ?
ମୁଁ ଏଇ ବୁଲାବୁଲି କରେ ସେମତି କାମ ମୋର ବିଶେଷ କିଛି ନାହିଁ। ଏନ୍ତି ଘରେ ଚାଷବାସ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ କଁ ଖାଇବା ଆଜି ହେଇଚି ଖରାବେଳେ?
ଖରାବେଳେ ହେଇଥିଲା ଶାଗ ହେଇଥିଲା ଆମର ଇଏ ଡାଲି ହେଇଥିଲା ଗରମ ଭାତ ହେଇଥିଲା। ମୁଗ ଡାଲିକିରେ ଭାତ ହେଇଥିଲା ଯୋଉ ଡାଲି ହେଇଥିଲା। ଆଉ ଗରମ ଭାତ ସା ସଜନା ଶାଗ। ଏଇ ଖାଇଛ ଆଉ ବର୍ଷା ଦିନେ ଆଉ କଣ ତ ଲାଗି ରହିଚି ବର୍ଷା କିଛି ଘରୁ ବାହାରି ହଉନି।
ଆପଣ ଆପଣ
ଆମର ଏଇ ଗାଁରେ ଆଉ।
ଓହୋ ହଉ ହଉ ଚଲ। ଆଜ୍ଞା ଆପଣ କିଏ କିଏ ସବୁ ଅଛନ୍ତି?
ବାପା ଅଛନ୍ତି, ମା ଅଛନ୍ତି, ଭାଇ ଅଛନ୍ତି, ଭାଉଜ ଅଛନ୍ତି, ଗୋଟେ ପୁତୁରା ଅଛି।
ଆଉ ଘରେ ମିସେସ୍ ଅଛନ୍ତି ଆଉ।
ଆଜ୍ଞାା ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆ ସକାଳେ କଁ ଖିଆ ପିଆ ହେଇଥିଲା? ଆଜ୍ଞା ଠିକ ଠାକ ଅଛି।
ହଁ। ଆଚ୍ଛା। ଆଉ କଁ ଡ୍ରିମ୍ କଁ ଅଛି ଆପଣଙ୍କର ପ୍ରୋଜେକ୍ଟ କଁ ଅଛି ଇଏ ଆଗକୁ କଁ ହେବ କି କଁ କରିବେ?
ଆଜ୍ଞା ଅଛି ତ ଯେହେତୁ ମୁଁ ପଢାପଢି କରୁଚି ତ ବାପା ମା ଙ୍କର ଗୋଟେ ତାଙ୍କ ଝିଅ ଏଇଆ କରୁ ତ ସେମିତି ବାପା ମାଙ୍କର ସ୍ୱପ୍ନ ଅଛି ତ ଦେଖିବା ଇଏ କଣ ଦେଖିବା ଯାହା ଜୀବନର ଗୋଟେ ଇଏ ଥାଏ। କଣ ଜୀବନରେ ଲେଖା ଅଛି କଣ ହବ ଦେଖାଯିବ ଆଉ। ଚେଷ୍ଟା
ଆଜ୍ଞା ଆଜ୍ଞା ତ ତ ସ ଠିକ କଥା।
ଚେଷ୍ଟା ତ କରୁଚି ଦେଖିଆ କଁ ହଉଚି ଆଉ। ଆଜ୍ଞା ଆଜ୍ଞା ଦେହ ଭଲ ଅଛି ଆଜ୍ଞା, ମୁ ଆସିଛି ଗୋଟେ ଆସିଛି ଗୋଟେ କେ
ଘରେ ସବୁ ବାପା ମାଆ
ଆସିଚି ମୁଁ ସିସି ଏନସିସି କ୍ୟାମ୍ପରେ।
ଏ ହେଷଏନସିସି କ୍ୟାମ୍ପରେ ଆଚ୍ଛା ଭଲ ଭଲ, ଆଉ
ଆଜ୍ଞା, ଆଜ୍ଞା।
ଉ, ଆପଣଙ୍କର କିଏ କିଏ ସବୁ ଅଛନ୍ତି ଘରେ?
ହଁ ଘରେ ଘରେ ଅଛନ୍ତି ବାପା, ବୋଉ, ଜେଜେମା ଦାଦା, ଦି ଭାଇ ଅଛନ୍ତି। ଅ, ମୁୁଁ ଆଉ।
ଆଚ୍ଛା ଓ, ହଁ ମନ ଦେଇକି ପାଠ ପଢିବେ ଆଉ। ନିଶ୍ଚୟ ତୋମର ଡ୍ରିମ୍ ଯୋଉଟା ଭାବିଥିବେ ସେଟା ସଫଳ ହବ। ଭଗବାନଙ୍କ ଦୟାରୁ, ଶ୍ରୀ ଜଗନ୍ନାଥଙ୍କ ଦୟାରୁ।
ଆଜ୍ଞା ଆ
ଆଉ କଣ ଖାଇଥିଲେ ଆପଣ ବି?
ଆଜ୍ଞା ଖାଇଥିଲି ଭାତ, ଡାଲି
ଅଁ, ହଁ।
କଣ କହିଲେ? କଲର ଆଳୁ
ଅଁ, ହଁ ଏଇ
ଆଚାର ଆଜ୍ଞା, ଆଜ୍ଞା ଆଉ କାଙ୍କୁର ସାଲଟ ହେଇ ଥିଲା, ଆଜ୍ଞା।
ଅଁ, ହଁ ମାନେ ଘର ଖାଇବା ପୁରା ଖାଉସନ୍ତି ଆଉ।
ଆଜ୍ଞା ଆମେ ତ ସାଧା ବୋଲି ଆମ ପାଇଁ ପନିର୍ ହେଇଥିଲା। ଯିଏ ସାଧା ଯିଏ ଆଇଁଷ କାଆନ୍ତି ତାଙ୍କ ପାଇଁ ଚିକେନ୍ ନେଇଥିଲା ଆଜି।
ଆଇଁଷ ଖାଉନାହାନ୍ତି କି?
ନା ଆଜ୍ଞା, ମୁଁ ବର୍ଷେ ହେଲା ଆଇଁଷ ଛାଡି ସାଇଲିଣି ଆଜ୍ଞା।
ଅଁ, ହଁ କଣ ଠାକୁରଙ୍କ ମାର୍ଗରେ ନା, ଏଇତି ମନ ହେଲା ଯେ ଖାଇଲେ
ସେମତି ମାନେ ମିଶୁଚି ଏତେ ଲ-ଛୁଆଙ୍କ ସହିତ ମିଶୁଚି ଇଏ କରୁଚି ସିଏ କରିଚି। ତ ମୁଁ ଦେଖୁଚି ଆଇଁଷ ଟେ ଦେଖୁଚି ପ- ମାନେ ଏବେକା ଇଏରେ ହପ୍ ଛୁଆ ଆଇଁଷ କୁ ଆଇଁ ସବୁ ଟିକେ ଇଏ କରସାଇଲେ।
ଅଁ, ହଁ ନା ଆଇଁଷି ଟା ବି ଭଲ ନୁହେଁ ଆମର ଖାସ୍ କରି ବ୍ରଏଲର୍
ହବ।
ଉଁ, ଖାସ୍ କରିକି ଆଇଁଷ କହିଲେ ଏ ବ୍ରଏଲର୍ ଗୁଡା ବି ଭାରି ବିଷାକ୍ତ ଜିନିଷ ଗୁଡା।
ଆଜ୍ଞା ସେମିତି ଆଜ୍ଞା ସେମିତି ତ ମୁଁ ସେଇ ଲାଗି ତ ମାନେ ତ ମୁଁ ଛାଡିଦେଲି ସେମତି ଆଉ ବୁଝିଲେ।
ଅଁ, ହଁ ଭଲ କରଛନ୍ତି ଆଇଁଷ ଆଇଁଷ ଖାଇଲେ ବି ଆଇଁଷ ଓ ହଁ।
ଆଜ୍ଞା।
ଆଚ୍ଛା, ଆଚ୍ଛା। ଆଉ ପଢାପଢି ସବୁ ଭଲ ଚାଲିଚି ଆପଣଙ୍କର ନାଇଁ କି?
ହଁ।
ତ ବର୍ଷା ହଉଥିବ ତ ଆଜି କୁଆଡେ ପ୍ରୋଗ୍ରାମ୍ ଯାଇପାରିି ନଥିବେ?
କହିଲି ବର୍ଷା ତ ହଉଚି ଆପଣଙ୍କ ସିଆଡେ। ଆପଣ ତ ପ୍ରୋଗ୍ରାମ୍ ରେ କିଛି ବାହାରିକି ଯାଇପାରୁନଥିବେ ଯୋଉ ଗାଁରେ ସଚେତନ କରିବା କଥା ଏନସିସି ରେ ଇଏରେ।
ନା, ନା। ନା, ନା ଆମେ ସଚେତନ ସେମିତି ନୁହଁ, ଆମର ହେଲା ଏଠି ଡ୍ରିଲ୍ ମିଲ୍ ହୁଏ ପ୍ରାକ୍ଟିସ୍ କରାଯାଏ। ତ ପାଠ ପଢାଯାଏ ତ ଏମତି ହିଁ ହୁଏ। ଆମର ଆସିଛୁ ଆମର ଗୋଟେ ଏକ୍ଜାମ୍ ହୁଏ ତ ଇଏ। ସେଇଆ ତ କିଛି ତ ଭାରି ହଉନି ତ ଯେହେତୁ ବର୍ଷ ଷା ଏଇନା ଚାଲିଛି ତ ବାହାରି ହଉନି ଭିତରେ ରୁମ୍ ର ଆଚ୍ଛା ଆଉ ଆଜ୍ଞା ଆଜ୍ଞା। ହାଲୋ। ଆଜ୍ଞା ଆଜ୍ଞା ଆପଣ କଣ ଖାଇଛନ୍ତି?